ଏ
ଜୟ ଶ୍ରୀ ଜଗନ୍ନାଥ।
ଅଳି କରୁଥିଲେ
ହାଲୋ?
ହଁ କୋଉଠୁ କୋହୁଥୁଲେ?
ଅ ମୁଁ ଭୁବନେଶ୍ଵରରୁୁ କୋହୁଥୁଲି। ଆପଣ?
ପୁରୀରୁ କହୁଥିଲି।
ପୁରୀରୁ?
ଆଜ୍ଞା।
ଆପଣଙ୍କୁ ମୋର କଥା ଶୁଭୁଚି?
ଆଜ୍ଞା ଆଜ୍ଞା, ମୋ କଥା ଆପଣଙ୍କୁ ଶୁଭୁଚି?
ଆଜ୍ଞା ଆଜ୍ଞା ପୁରୀରେ, ପୁରୀରେ କୋଉ ଜାଗା ନା
ପୁରୀ ଆ-ଆମର ମନ୍ଦିର ହଁ ମନ୍ଦିର ଫ୍ରଣ୍ଟ ଗଳି ଦୋଳ ମଣ୍ଡପ ସାହି।
ଯାହା ହୋଉ ଆପଣ ବୋହୁତ ଭାଗ୍ୟବାନ୍। ମାନେ ପୁରୀରେ ଏ ର-ପୁରୀରେ ରହିବା ଟା ମାନେ ଏତେ ବଡ ମାନେ ଭାଗ୍ୟରେ ନଥିଲେ ଏମତି ମିଳେ ବି ନାହିଁ। ଆଉ ଆପଣଙ୍କ ସହିତ କତ୍ ଥା ବି ହେଇକି ମତେ ନିଜକୁ ବି ବୋହୁତ ଭାଗ୍ୟବାନ ଲାଗୁଚି କି ଆପଣ ଏତେ ଭୋ-ଜଗନ୍ନାଥଙ୍କ ପୁରା ପାଖରେ ରହୁଚନ୍ତି ଇଏ କରୁଚନ୍ତି।
ନାଁଇ ସେମତି କିଛି ନାଇଁ ଆପଣ ଉନେଶ୍ଵରରୁ କୋଉଠୁ କହୁଥିଲେ?
ମୁଁ ଭୁବନେଶ୍ଵର ଶୈଳେଶ୍ରୀ ବିହାର।
ଶ୍ୟଲଶ୍ରି
ଆଜ୍ଞା ଆପଣଙ୍କ ନା ଟା ଭାଏ। ଆଜ୍ଞା।
କାହ୍ନା।
ଆଜ୍ଞା ଆଜ୍ଞା ପୁରା ଜଗନ୍ନାଥଙ୍କ ପାଖରେ ରହିଛନ୍ତି ତାଙ୍କ ନାଁ ବି ନେଇ ଆସିଛନ୍ତି-ହି।
ଆମର ତ ଅଧିକାଂଶ ଏଠି-ଇ ଆଁ ଯିଏ ବି ଏଇସେଁ ପୁଅ ଜନ୍ମ ହୁଅନ୍ତି ଅଧିକାଂଶ ଦେଖିବେ ନାଁ ତାଙ୍କର କାହ୍ନା ହେଇଥିବ, କାଳିଆ ହେଇଥିବ, ଜଗା ହେଇଥିବ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ ଆପଣ ସ୍ନାନ ପୂର୍ଣ୍ଣିମାକୁ ଆସୁଚନ୍ତି?
ନାଇ ସ୍ନାନ ପୂର୍ଣ୍ଣିମାରେ ତ ବହୁତ ଭିଡ ରୁହେ ଠାକୁଡଙ୍କ ଦର୍ଶନ ବି ମିଳିବନି।
ହଁ ନାଇଁ ମନ୍ଦିର ଭିତରେ ସ୍ନାନ ପୂର୍ଣ୍ଣିମା ତ ଆମେ ଡାଣ୍ଡ ଉପଳେ ଠିଆ ହେଇକି ତ-ଅ ଦର୍ଶନ କରିପାରିବ ସେ। ପାତ-ଅ ସ୍ନା-ସ୍ନାନ ବିଧି ଉପରେ ଠାକୁର ଆସିବେ ହଁ, ଭିଡ ତ ପ୍ରବଳ। ଭିଡ଼ ତ ପ୍ରବଳ ଏବେ କାରଣ ଅ-ଠାକୁର
ଘରେ ବସିକି ଆପଣ-ଅ ଦେଖିପାରିବେ।
ହଁ ଏବେ ତ ଜୟଜଗନା ଟିଭି ବି ହେଇଗଲାଣି ଆଉ ସମସ୍ତେ ଘରେ ଘରେ ଏବେ ଜଗନ୍ନାଥ ଆଉ-ଉଁ ଯିଏ ବି ସବୁ ନ ଆସି ପାରୁଛନ୍ତି ସେ ଟିଭି ମାଧ୍ୟମରେ ବି ଦେଖି ପାରୁଛନ୍ତି। ଆଉ ସ୍ନାନ ପୂର୍ଣ୍ଣିମା ତ ପହରଦିନ ଆଜି ଶେଷ ଦର୍ଶନ। କହିଆକୁ ଗଲେ ଆଜି ସନ୍ଧ୍ୟା ଦର୍ଶନ ଆଉ ମିଳିବନି।
କାଲି କାଲି ସନ୍ଧ୍ୟା ଠୁ ବନ୍ଦ ଥିଲା ନା ଦର୍ଶନ? ସ୍ନାନ ସ୍ନାନ ପୁନିବା ପାଇଁ ଆସିଥିଲା ମୋବାଇଲରେ ମାନେ
ହଁ ମୋବାଇଲରେ ଆସିଥିଲା ଯେ ଆଜି ଆଜି ପର୍ଯ୍ୟନ୍ତ ଦର୍ଶନ ହବ
ଆଛା ତାହେଲେ ଆମ ପାଖକୁ ଆସିଥିଲା ଯେ କାଲି ସନ୍ଧ୍ୟା ଆଠଟାରୁ ନା କେତେଟା ବେଳଠୁ ଆଜି ଦିନ ଦିଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ଥିଲା।
ଆଚ୍ଛା ଆଛା ସେଟା ହେଇଥିବ ସେଥି ତ ମୁଁ ଜାଣି ନାହିଁ ତ କିନ୍ତୁ ଆଜି ଦର୍ଶନ ପ୍ରାୟତଃ ବନ୍ଦ ରହିବ କାରଣ କାଲି ଯେହେତୁ ସ୍ନାନ ପୂର୍ଣ୍ଣିମା ଠାକୁରଙ୍କ ପାଇଁ ସେନାପଟି ବନ୍ଧା ହବ ତାପରେ ଠାକୁରଙ୍କ ନୂଆ ବ ବସ୍ତ୍ର ସବୁ ବନ୍ଧା ହବ ଅ ଠାକୁର ଙ୍କ ଯାହା ରୀତିନୀତି ଅଛି ସବୁ କମ୍ପ୍ଲିଟ ହେବ। ତାପରେ କାଲି ଭୋରୁ ପ ଠାକୁର ପହଣ୍ଡି ହେଇକି ସ୍ନାନ ମଣ୍ଡପକୁ ଆସିବେ ସ୍ଥାନ ମଣ୍ଡପରେ ଛାମୁ ରିତିମତ ଅନୁସାରେ ତାଙ୍କର ପୂଜା ବିଧି ସବୁ ଅଛି ଶହେ ଆଠ ଗରା ଗରା ଜଳରେ ବି ଗାଧ ଅଛି ତାଙ୍କର ତାପରେ ରା ରାଜା ବି ଆସନ୍ତି। ରାଜା ବି ଆସନ୍ତି ସେମିତି ରଥ ଉପରେ ଯେମିତି ଛେରା ପହଁରା କରନ୍ତି ସେମିତି ସ୍ନାନ ମଣ୍ଡପ ବି ଛେରା ପହଁରା ହୁଏ
ସ୍ନାନ ସ୍ନାନ ମଣ୍ଡପରେ ଯୋଉ ରୁହନ୍ତି ଠାକୁର ସେ କଣ ବାହାରୁ ଦେଖାଯାନ୍ତି? ଦି
ହଁ ଯେମିତି ଆମର ମନ୍ଦିର ପାଖରେ ଠିଆ ହେଲେ ଯେମତି ଆମକୁ ପତିତ ପାବନ ଦେଖାଯାଆନ୍ତି ସେମିତି ଆମେ ବା ଦାଣ୍ଡ ରେ ଠିଆହେବେ ସ୍ନାନ ଠାକୁର ଦେଖାଯିବେ କାରଣ ସେଇ ମନ୍ଦିର ଡାହାଣପଟ ସାଇଟ ସିଏ ସ୍ନାନ ମଣ୍ଡପଟା
ଆଜ୍ଞା ଆଜ୍ଞା ସେଟା ତ ସେଇଟା ତ ମୁଁ ଯାଇଛି ମାନେ ପୁରୀ ତ ମୁଁ ବହୁତ ଥର ଯାଇଛି ଏମିତିକ ଆଗରୁ ମାସର ଦି ଥର ବି ଯାଇ ଦିଥର ତିନି ଥରେ ଗୋଟେ କୋଉ କୋଉ ଥର ଚାରିଥର ବି ଯାଇଛି କିନ୍ତୁ ସ୍ନୁ ଏଇ ଯୋଉ ସ୍ନାନ ପୂର୍ଣ୍ଣିମାରେ କି ରଥଯାତ୍ରାରେ ମୁଁ କେବେ ଯାଇନି।
ହୁଁ।
କାରଣ ସେତେବେଳେ ଟାଇମ୍ ରେ ବହୁତ୍ ଭିଡ ରୁହେ ଆଜ୍ଞା। ଆରବର୍ଷ ବି ବହୁତ୍ ଜଣଙ୍କର ଜୀବନ ବି ଚାଲି ଯାଇଥିଲା ନା ରଥଯାତ୍ରାରେ।
ଏଇଟା ତ କମ୍ପଲସରି କିଛି ନା କିଛି ତ ଇଏ ହ
ଆଜ୍ଞା ଆଉ ଆଉ ବି ଏମିତି କି ଅଛି କି ଭାଇ କି କୌଣସି ଦିନରେ ଏ ରାତ୍ରିରେ ରାତ୍ରି କାଳରେ ବି ଠାକୁରଙ୍କର ଦର୍ଶନ ମିଳେ।
ହୁଁ। ଏବେ ତ ରାତି ରାତି ଗୋଟେ ଦିଟା ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ମିଳୁଛି।
କାରଣ ଆମେ ଥରେ ଯାଇଥିଲୁ ରାତି ଦିଟାରେ ଆଉ ସେ ପହଡ ଖୋଲିଥିଲା ରାତି ଦିଟାରେ ଆମେ ଯାଇକି
ହଁ ନାଇଁ ଏବେ କଣ କରିଛନ୍ତି ନା ଏବେ ଠାକୁ ଠାକୁରଙ୍କୁ ଆଠଟା ହଉ କି ନଅଟା ହଉ ଠାକୁରଙ୍କୁ ଶୁଆଇ ଦଉଛନ୍ତି। ପୁଣି ଏଗାରଟା ବାରଟା ହେଲେ ଠାକୁରଙ୍କୁ ଉଠେଇ ଦଉଛନ୍ତି ଦେନ୍ ଏଗାରଟାରୁ ପୁଣି ଗୋଟେ ଦିଟା ପର୍ଯ୍ୟନ୍ତ ଦର୍ଶନ ହୁଏ କାରଣ ରିସେଣ୍ଟଲି ମୁଁ ଯାଇଥିଲି ସାଢେ ଏଗାରଟାରେ ସାଢେ ଏଗାରଟାରେ ଯାଇଥିଲୁ। ଦର୍ଶନ କରିଥିଲି ସାଢେ ଏଗାରଟାରେ ସାଢେ ଗୋଟେରେ ଘରକୁ ଆସିଥିଲି। ସେଠି ଜଣ ଭାଇ ଆସିଥିଲେ କଟକରୁ ତ ତାଙ୍କୁ ସିଏ ଆସିକି ପହଞ୍ଚିଲେ। ରାତି ନଅଟାରେ ଆଉ ନଅଟାରେ ଆମେ ମନ୍ଦିର ଭିତରକୁ ଗଲୁ କିନ୍ତୁ ଆପଣ ଠାକୁର ଶୋଇଛନ୍ତି ପହଡ ପଡ଼ି ଯାଇଥିଲା କହିଲେ ଆଉ ରାତି ସାଢେ ଏଗାରଟାରେ ଖୋଲାହେବ ଆମେ ଅପେକ୍ଷା କଲୁ ମନ୍ଦିର ପାର୍ଶ୍ୱ ଦେବାଦେବୀ ଲକ୍ଷ୍ମୀ, ବିମଳା, ଗଣେଶ, ବଟବୃକ୍ଷ ଆଉ ମା ମଙ୍ଗଳା ସବୁ ଦର୍ଶନ କରୁ କରୁ ଆନନ୍ଦ ବଜାରରେ ଯାଇକି ଖାଇ ଦେଇଥିଲୁ ଆଉ ତାପ ସାଢେ ଏଗାରଟାରେ ପୁଣି ଲାଇନ ଠିଆ ହେଇକି ଦର୍ଶନ କରିକି ଗୋଟେ ସାଢେ ଗୋଟେ ପାଖାପାଖି ଘରକୁ ପଳେଇ ଆସିଥିଲୁ।
ମାନେ ସତରେ ମାନେ ଆପଣଙ୍କର ମାନେ ମା କେତେ କୋ କୋଉ ଜନ୍ମରେ କଣ ପୁଣ୍ୟ କରିଥିଲେ ଯେ ପୁରୀ ପରିକା ମାନେ ସମୁ କିଏ ଯିବା ପାଇଁ ଲୋକ ବର୍ଷ ବର୍ଷ ଧରିକି ଅପେକ୍ଷା କରୁଛନ୍ତି ଆ ପଣ ହଉଛି କିନ୍ତୁ ସେଇ ଜାଗାରେ ରହୁଛନ୍ତି।
ଠାକୁରଙ୍କ ଡୋରି ନ ଲାଗିଲେ ତ କେହି ଆସିପାରନ୍ତିନି। ଏଁ ଏଇଟା ବି ସତ ଠାକୁରଙ୍କ ବି ଇଚ୍ଛା ବି ନଥିଲେ ବି ଆପଣ ମନ୍ଦିର ପାଖକୁ ଆସିକି ବି ତାଙ୍କୁ ଦର୍ଶନ ବି କରିପାରିବେନି।
ଆଜ୍ଞା ଆପଣଙ୍କ ମାନେ କୌଣସି ସେବାରେ ନିଯୁକ୍ତି ଅଛନ୍ତି କି ଠାକୁରଙ୍କ ପାଖରେ। ନାଇଁ ଆପଣଙ୍କର ନ ସେମତି
ନା ନା ସେମତି କିଛି ସେ ହଁ ସେମିତି କିଛି ଇଏ ନାହିଁ ତ ଯେହେତୁ ପୁରୀ ରେ ଜନ୍ମ। ପୁରୀରେ ହିଁ ଆମେ କହିବାକୁ ଗଲେ ଜଗନ୍ନାଥ ମନ୍ଦିର ଦେଖି ଦେଖି ଆଜି ଆସିକି ଆ ଅଠେଇଶି ହେଲାଣି ସେଟା ଆମେ ଜଗନ୍ନାଥଙ୍କ ମନ୍ଦିର ଦେଖି ଦେଖି ଜଗନ୍ନାଥ
ଯାହା ହଉ ମାନେ ଆପଣ ସୋ ସକାଳୁ ଉଠୁଥିବେ ତ ଫାଷ୍ଟ୍ ପତିତ ପାବନ ଦର୍ଶ
ଦର୍ଶନ ହଉଛି ହଁ ଆଉ ସେମତି ଭ ଭଲ ଲାଗେ ଏମିତି ତ ସମ୍ଭବ ପରବ ହୁଏନି ଯେ ସବୁବେଳେ ମନ୍ଦିର ଭିତରକୁ ଯାଇକି ଠାକୁରଙ୍କୁ ସରଧାମତିଙ୍କୁ ଦର୍ଶନ କରିବା। କିନ୍ତୁ ସବୁ ଦିନ ପତିତ ପାବନ ଦର୍ଶନ ନିଶ୍ଚିତ ହୁଏ। ଆଉ ପତିତ ପାବନ ସେଇଥିପାଇଁ ହିଁ ଆସେ। ସେଇଠି ଯୋଉ ଛୁଆଁ ଅଛୁଆଁ ଆଉ ଯୋଉ ଧର୍ମ ଅଲଗା ଧର୍ମ ଯେ ଲୋକ ଯାଇପାରନ୍ତିନି। ସିଏ ସେଥିପାଇଁ ଠାକୁର ନିଜେ କହିଲେ କହିଲେ ଯଦି ସେମାନେ ଯଦି ଆସିପାରିବେନି ତାହେଲେ ମୁଁ ଠାକୁରଙ୍କ ଭକ୍ତ ହେବାକୁ ମୁଁ ନିଜେ ଯିବି ସେଇଥିପାଇଁ ସେ ପତିତ ପାବନ ସେ ବାହାରେ ଗୁମଟରେ ରହିଲେ ମୁଁ ଆଇଲି। ସେଇଠି ସିଏ ବି ଯିଏ ବି ସେ ମନ୍ଦିର ଭିତରୁ ଆଜ୍ଞା।
ଏମିତି ବି ଅଛି କି ପବନ ଯେଉ ବି ଦ ଉ ମାନେ ଯାଉଥିବା ବେ ବର୍ଗରେ ତାର ମାନେ ଅଲଗା ବେଗରେ ଭଗବାନଙ୍କର ପତିତା ଭାବାନ ଉଡେ। ତ ସ ସବୁ ସ ସବୁ ମନ୍ଦିରର ପତିତ ଭୁବନ ଗୋଟେ ଏ ସାଇଡ ରେ ଉ
ହୁଁ ହୁଁ ଏଟା ଏଟା ନିରାଟ ସତ୍ୟ କଥା କାରଣ ସେଇ ମ ନ୍ଦିର ପାଖରେ ଆଉ ଗୋଟେ ବି ମନ୍ଦିର ଅଛି। ଆଉ ସେଇ ମନ୍ଦିରର ପତାକା ଗୋଟେ ଦିଗରେ ରହିଥିଲା କିନ୍ତୁ ଜଗନ୍ନାଥଙ୍କ ନୀଳଚ କ୍ରଉପରେ ବାନା ଲାଗିଥିବା ଶାକା ସିଏ ଆଉ ଗୋଟେ ଅଲଗା ଦିଗରେ ଉଡୁଛି। ତ ଏଠି ବୈଜ୍ଞାନିକ ବି ମାନେ ବି ହାର ମାନିଛନ୍ତି ଯେ ଏଇଟା କେମିତି ସମ୍ଭବପର।
ଆଜ୍ଞା ଆଜ୍ଞା।
ଗୋଟିଏ ପା କହିବାକୁ ଗଲେ ପାଞ୍ଚଶହ ଛଅଶହ ମିଟର ରେ ଦୂରତାରେ ଜଗନ୍ନାଥ ମନ୍ଦିର ର ତା ପାଖରେ ଥିବା ଆଉ ଗୋଟେ ମନ୍ଦିର କିନ୍ତୁ ସେଇ ମନ୍ଦିରର ତ ପତାକା ଯଦି ଦକ୍ଷିଣ ଦିଗରେ ଦକ୍ଷିଣ ଦିଗକୁ ଉଡ଼ୁଥିବ ତ ବ ମନ୍ଦିରର ପତାକା ବାମ ଦିଗକୁ ଉଡ଼ୁଥିବ।
ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ମୁଁ ମୁଁ ବି ମାନେ ଏତେ ଥର ଏତେ ଥର ବି ଯାଇଚି ମୁଁ ବି ଏତେ ଥର ଯାଇଚି ଯେ କିନ୍ତୁ ସେଇ ସବୁ ଜିନିଷ ଟାକୁ କେବେ ମାନେ ଲକ୍ଷ୍ୟ କରୁନଥିଲି। ପରେ ଯେତେବେଳେ ଜାଣିଲି ମୁଁ ତାପରେ ସେଇଟା ବୁ ଯାହା ହଉ ଆପଣଙ୍କ ସହିତ କଥା ହେଲା ମୁଁ ଆପଣଙ୍କ ସହ ବୁଝିବା ପାଇଁ ମାନେ ସୁଯୋଗ ମିଳିଲା କି ପଚାରି ପାଇଲିି ଆପଣଙ୍କୁ କି ଏସବୁ କଣ ପାଇଁ ଏମତି ଭଗବା ନଙ୍କର ଅଲଗା ପ୍ରକାର ଇଏ ବି ସବୁର ପତାକା ଅଲଗା ଯା ମାନେ ଗୋଟେ ସାଇଟ ରେ ଉଡିଲା ବେଳକୁ ଆଉ ଗୋ ଟେ ଜଗନ୍ନା
ପ୍ରତିଦିନ ବି ପ୍ରତିଦିନ ପତାକା ବି ପରିବର୍ତ୍ତନ ହୋଉଛି। ପ୍ରତି ବାର ଅନୁସାରେ ପତାକାର ରଙ୍ଗ ବି ଚେଞ୍ଜ ହୋଉଛି। ସବୁ ବାର ଅନୁସାରେ ହଁ ବାର ଅନୁସାରେ ରଙ୍ଗ ଚେଞ୍ଜ ହୁଏ। ଦିନ ନାଲି ଲାଗେ ଧଳା ଲାଗେ ମଙ୍ଗଳବାର ଦିନ ନାଲି ଲାଗେ ବୁଧବାର ଦିନ ସେମିତି ହଳଦିଆ ଲାଗେ ଗୁରୁବାର ଦିନ ନାଲି ଲାଗେ ଏମିତି ବାର ଅନୁସାରେ ତିନିଟା ରଙ୍ଗ ଅଛି ଧଳା ନାଲି ହଳଦିଆ ଏଇ ତିନିଟା ରଙ୍ଗ ଲାଗେ ଆଉ ପ୍ରତି ପତାକା ଉପରେ ସଭା ଉପରେ ପତାକା ଉ ହଉଛି ବାର ଫୁଟ ଚଉଦ ଫୁଟ ଆଉ ଆଉ ଯେତେ ସବୁ ତଳ ପତାକା ଗଡା ଲାଗୁଛି ସେଟା ସବୁ ବାର ଫୁଟ। ଆଉ ପତାକା ସାତଟାରୁ ହୁଁ ସାତଟା ର ନଅଟା ପର୍ଯ୍ୟନ୍ତ ପତାକା ଦାନ କରାଯାଏ ସେଇ ଯୋଉ ପତାକା ସବୁ ଲାଗିଥାଏ ସେଇ ସବୁ ଭକ୍ତମାନେ ଦାନ କରି ଦାନା କରିଥାନ୍ତି।
ଢ
ସେ ଯାହାର ମାନସିକ ଥାଏ କି ଯାହାର ଯାଚନା ଥାଏ ସେ ପତାକା ଦାନ କରିକି ମାନସିକ ଏକା କରିକି ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରେ ଦେଇଥାନ୍ତି। ସେମାନେ ଗୋଟେ ରସିଦ କାଟିକି ଯାଇଥାନ୍ତି ଦେନ ପତାକା ସିଏ ରିସିଭ କରନ୍ତି। ଦେନ ଯୋଉ ଉପର ସଫା ପତକାଣ୍ଡା ଯୋଉ ଲାଗିଥାଏ ସେଇଟା ଯେ ଯେତିକି ମାନେ ବି ଦେଇ ଥାନ୍ତି ସେଇ ଚଉଦ ଫୁଟ ପତାକା ଯୋଉମାନେ ବି ଦେଇଥାନ୍ତି। ଏଇ ଚଉଦ ପନ୍ଦ ପତାକା ଲାତ୍ରିକଶ୍ ଲଟ୍ରି ଲାଗେ। ଏ ଯାହାବି ନଅଟାରେ ଲଟ୍ରି ଉଠେ ଯାହା ନାଁ ଉଠିିଥିବ ବ ସିଏ ସେ ତା ତାଙ୍କ ପତାକା ଟା ସବ ଶୀର୍ଷରେ ଲାଗିବ ଆଉ ଯାହା ସବୁ ବଳିଥିବ ସେଇଉଡା ସବୁ ଯୋଉମାନେ ବାର ଫୁଟ ଦେଇଥିବେ ସେ ବା ପୁଟୁ ପତକାଉଡା ସବୁ ଲାଗିବ। ନହଲେ ଅବଶିଷ୍ଟ ଆଉ ଛୋଟ ଛୋଟ ବଡ ଆଁ ସେ ସବୁ ଗଣ୍ଠିଲି ହେଇକି ଉପରେ ନୀଳଚକ୍ର ଉପରେ ବନ୍ଧା ଯାଇଥାଏ। ଦେନ୍ ସେ ପ୍ରତିଦିନ ଚାରିଟ ରୁ ଛଅଟା ଭିତରେ ପତାକା ପରିବର୍ତ୍ତନ ହୁଏ। ମ ପୂର୍ବରୁ ଯୋଉ ପତାକା ଲଗା ହେଇଥାଏ ସେଗୁଡା ସବୁ ଓହ୍ଲା ହେଇଯାଏ। ନୂଆ ପତକା ଲାଗେ ଆଉ ଯୋଉ ଓଲା ହେଇିବା ପତ କାକୁୁ ସେଇଟା ସେଇ ମନ୍ଦିର ତଥରେ ଭକ୍ତ ମାନ ନେଇକି କିଣିଥାନ୍ତି ନିଲାମ ଭଳିଆ ହୋଇଥାଏ ଯ ଯାହା ସାାଇଜ ଅନୁସାରେ ଯୋଉ ପଇସା ନେଇକି ଭକ୍ତ ମାନ ନେଇକି ଘରକୁ ଯାଇଥାନ୍ତି। ଏମିତି ଆମର କି ହେଇଗଲା ଘର ପ୍ରତିଷ୍ଠା ହେଇଗଲା।
ଆଜ୍ଞା ଆଜ୍ଞା।
ଯଥେଷ୍ଟ ସମୟରେ ହଉ କିଏ ନହେଲେ କିଏ ନୂଆ ଘର କିଏ ହଉ ତ ସମସ୍ତେ ପତାକା ନେଇକି ଯ ଯାଇଥାନ୍ତି। ଯଦି ସେଇଠୁ ବି ନ କିଣି ପାରିଲେ ତାହେଲେ ମନ୍ଦିର ଶ୍ରୀମନ୍ଦିର କାର୍ଯ୍ୟା ଅ ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ ବି ଗୋଟେ ପତାକା କାଉଣ୍ଟର ଅଛି ସେଠି ବି ଯାଇକି ସେଠି ଯାଇି ହଁ ସେଠି ଯାଇକି ବି ପତକାବି ଆପଣ କିଣି କ
ଯା ହ ଭାଇ ମୁଁ ଏସବୁ ବିଷୟରେ ଜାଣିନଥିଲି ଆପଣଙ୍କ ସହିତ କଥା ହେଲି ବିଷୟ ଜାଣିଲି ମାନେ ଏ ବିଷୟରେ ଏବେ ତ ଆପଣ ଜାଣି ବର୍ତ୍ତମାନ ପାଇଁ ଆମର ତ ସମୟ ହେଇଗଲାଣି ତ ଏଇ ବିଷୟରେ ମୁଁ ଆପଣଙ୍କୁ ଆଉ ଥରେ ପୁନର୍ବାର ପୁଣି ଆପଣଙ୍କୁ ସହିତ ବାର୍ତ୍ତାଳାପ କରିବା ପାଇଁ ଚାହିଁବି ଏଇସବୁ ଜଗନ୍ନାଥଙ୍କ ବିଷୟରେ ଏତେ ସବୁ ଜାଣିଲି। ଖୁସି ଲାଗିଲା ଆଉ ମୁଁ ନିଜକୁ ଧନ୍ୟ ଲାଗିଲା କି ଆପଣଙ୍କ କଥା ହେଲି ପୁରା ଜଗନ୍ନାଥଙ୍କ ପାଖ ଲୋକଙ୍କ ସହିତ କଥା ହେଲି ଆଉ ଏତେ ସବୁ ବିଷୟରେ ଜାଣିଲି।
ଆ୍ଞ ଆଞ।
ଠିକ ଅଛି ଭାଇ ଏବେ ମୁଁ ରଖୁଛି ଆଜ୍ଞା ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ।